ହାଲୋ।
ହାଲୋ ହାଁ।
କେମିତି ଅଛ ସାଙ୍ଗ।
ଭଲ ଅଛି ତମେ।
ମୁଁ ବି ଭଲ ଅଛି।
ହଁ।
ଆଉ କଁ ଘରର ଖବର କଣ।
ଭଲ ଆଉ।
ଉଁ।
ଭଲ ଆଉ।
ଭଲ ହଉ ଆସ ଟିକେ ବନ୍ଧ ଆଡେ ଯିବା।
ଉଁ ଅନ୍ଧ ଆଡେ ହଉ ହଉ। ହୁଁ ମୁଁ ଜାଉଛି।
ଆସ ଆସ ଆସ ହଁ ଏକେଲା ଏକେଲା ଏକେଲା ଅଛି। ହୁଁ ଆଉ କଣ ସବୁ ଖବର ହଉ ର। ଘର ହାଲ ଚାଲ କଁ।
ଘରେ ସବୁ ଭଲ ଆଉ ଏ ତମର।
ମୋର‌ ବି ସବୁ ସେଇ ଭଳିଆ ଆଉ ଟିକେ ସମୟ ଖରାପ ଚାଲିଛି ମୋର ଏଇନେ ଆଉ।
ହଉ ହଉ କଁ ହେଲା କି ସମୟ ଖରାପ।
କଁ କରିବା ଆଉ। ଇଏ ଇଁ ମାନେ କଣ କହିବି କିଛି ପାଟିରେ ଭାଷା ନହିଁ କ।
ଓ ହୋ।
ହଁ।
ହୁଁ ହୁଁ।
ହ୍ୟାଲୋ।
ହୁଁ ହାଲୋ।
ଆ କଣ ସବୁ ଆଗକୁ କରିବାକୁ ଭାବିଛ? କଣ ଏଇ ଗଣେଶ ପୂଜା ଗଣେଶ ପୂଜା ରଜ ତ ଗଲା ଗଣେଶ ପୂଜା ଏଇ ଆଇଲେ ଗଣେଶ ପୂଜା ଆଉ କଣ କରିବା?
ହଁ ସେଟା ତମେ ତ ଇଏ କରିକି ତାପରେ ଆର ବର୍ଷ ବାଗିଆ ଗଣେଶ ପୂଜା ଏଥର କରିବା ଆଉ। ନହେଲେ ଆର ବର୍ଷ ଠାରୁ ଟିକେ ଭଲ କରିବାକୁ ଚେଷ୍ଟା କରିବା ଆଉ।
ହୁଁ। ମୁଁ ଭାବୁଛି ଭଲ କରିବା ପାଇଁ ଟି ଚେଷ୍ଟା କରିୟା। ହଁ ଗଣେଶ ପୂଜାଟାନା। ଭଲ କିନା କଲେ ହବନି।
ହୁଁ।
ହଁ ଆଉ କଣ କରିବା ଏଥର କେତେ ବଡ଼ ମେଢ କରିବା।
ହଁ ଆର ବର୍ଷ ସେଇ ତିନି ଫୁଟ ପାଖା ହେଇକି ହେଇଥିଲା ସାଢ଼େ ତିନି ଫୁଟ ବୋଧେ
ହଁ।
ହଁ।
ଡବଲ କରିଦେବା ଏ ବର୍ଷ ଛଅଫୁଟ୍। ଆମ ବଡ଼ ସେତେବେଳେ ସେତେବେଳେ ଛୋଟ ଥିଲ ଏବେ ବଡ଼ ହେଇଗଲାଣି।
ହଁ।
ଏଇ ବିଲେଇରେ ସବୁ ତରଗୁଜ ଗଛ କଣ ଲାଗିଛି?
ତରୁଭୁଜ ଗଛ ଲାଗିନି ଉଠିଛି।
ଉଠିଛି କଣ ଏତେ ଗୁରେ।
କୋଉଠି କାଇଁ?
କାଇଁ ଦେଖନୁ।
ତରଭୁଜ କାହିଁ। ଆରେ ହଁ ଏରା ଉଠିଛି ସବୁ।
ଆ କେତେ ଗୁରେ ଦେଖିଲୁ ମନେ ରଖିଥା ଆସିଆ ଖାଇଦେବା।
ଆ କେତେ ଗୁରେ ବା କେତେ ଜାଗାରେ ବସିଛନ୍ତି ଲୋକ।
ଆଁ
ଲୋକ କେତେ ଜାଗାରେ ବସିଛନ୍ତି?
ହୁଁ।
ହୁଁ ସେଥିପାଇଁ ଏତେ ଜାଗାରେ ଉଠିଛି ଆଉ।
ହଁ ଓହୋ ହଁ ବୁଝି ପାଇଲି ବୁଝି ପାଇଲି।
ହୁଁ ହୁଁ।
ହୁଁ କହିବା ମାନେ ଫାଷ୍ଟ ବୁଝି ପାଇଲିନି ତାପରେ ଟିକେ ବୁଝିଗଲି। ଆ ସେଇୟା ଆଉ। ଆଉ କଣ ଯାଇଥିଲେ ବୋଧେ?
ହଁ ହଁ ଫାଷ୍ଟ ରଜ ଦିନ ସେକେଣ୍ଡ ରଜ ଦିନ ନଥିଲି।
କାହିଁ ଆମେ ତିନି ଦିନ ଯାକ ତିନି ଦିନ ଯାକ ତ ରଜରେ ଯାଆନ୍ତି ଯାଇଥାନ୍ତୁ।
ଆଉ ମୁଁ ତ ଫାଷ୍ଟରେ ଥିଲି। ଆ ସେକେଣ୍ଡରେ ତ ପଳେଇଥିଲି ପୁରୀ।
ପୁରୀ ପଳେଇଥିଲ।
ଥାର୍ଡେ ତ ଯାଇନି ଆଉ।
ହୁଁ ଗାଁର ସବୁ ଲୋକ ଯାଅ ପିଲା ଗୁରା ଯା ଥିଲେ। ଏବେ ଗାଁର ସବୁ ପିଲା ଯାଉଥିଲି ଏବେ ଯାଉନାହାନ୍ତି।
ହୁଁ।
ଏଇ ଫୋନ ଖଣ୍ଡେଇ ପାଇଁ ଯାଉନାହାନ୍ତି। ଆଉ ଟିକେ ଅଳସୁଆ ଗୁଣକାର ରହିଯାଉଛି।
ସବୁ ଅଳସୁଆ ହେଇଗଲେଣି। ଯେତ ଯେତେ ବଡ ହଉଛନ୍ତି ସେତେ ଅଳସୁଆ। ଭ୍
ମୁଁ କହିଲି କାକୁଡ଼ି କାକୁଡ଼ି ଖାଇଲେ ହୁଅନ୍ତାନି।
ହୁଁ।
ଜଲଜିିରା ଆଣିବୁ ଜଲଜିିରାରେ କାକୁଡ଼ି ଖାଇବାକୁ ପୁରା ମସ୍ତ ଲାଗୁଛି। ଖାଇ ଆ ହଁ ଜଙ୍ଗଲି ଚଲା
ଜାମୁ ଖାଇବା ଯଦି ହବ ତାହେଲେ ଯେ ଜଲଜିରା ଗୋଟା ନେଇ ଯାଇଥିବା। ବିଲରୁ କକୁଡ଼ି ସରିଯିବ।
ଆଗରୁ କହିଥିଲେ ହେଇଥାନା ଘରେ ଥିଲା।
ଘରେ ଥିଲା
ଏତେ ବାଟ ପୁଣିିକିଏ ଯିବ?
ହଁ ହେଉ ଛଡ଼ା ଗୋଟେ କାକୁଡି ନେଇକି ଆଇଚି ପଇସା ଦେ
ହଁ କାକୁଡି କରେ ଦେଇଦବା।
ନେଇ ଯା ନେଇ ଯା।
ଅଛି ଅଛି ଅଛି ଯଦି ବିଷ ବିହ କରି ଥିବ ଶେଷ ଆଉ ସମାପ୍ତ।
ହୁଁ ପୋଛି ଦେ।
ଲାଇଫ ର ଡିଏଣ୍ଡ ହେଇଯିବ।
ନା ନା ନା ନା ନା ସେମିତି କଣ ହେବ?
ହଁ କାକୁଡି ବିଷ ଖାତ ସେସବ
ବିଷ ଥିଲେ କଣ ହବ ବିଷ ପଡ଼ିଲେ କଣ ମରିମି ନା କଣ?
ନା ଏତେ ଜଲଦି ମରିବୁନି।
ଠାକୁରଙ୍କ ସହିତ କନେକ୍ସନ ଅଛି। ମୁଁ ଯେପ ନ ପାଇଁ ଠାକୁର ମାରିବେନି। ବୁଝିଲ ନା ନାଇଁ?
ହୁଁଁ ହୁଁ।
ହଁ ସେଇଭଳିଆ ମୋର ବି ଠାକୁରଙ୍କ ସହିତ କନେକ୍ସନ୍ ଅଛି। ନିଜେ ପେଜା ନ କ ପିଠାାଟ ନେଇଯା ସେ ପେଞଜାଛନ୍ନେଇ ଦେ
ହୁଁ।
ହ। ଆଉ କଣ? ଆ ଏ କଣ ଚାକରି ବାକରି ଚାଲୁ ତବେ ଯାଇନ କମକୁ ହ୍ୟାଲୋ।
ହୁଁ ହଲୋ।
ମୁଁ କହିଲା କାମକୁ ଯାଇନି ଲାଗିଲି ରଜପର୍ଦ ପଳେଇବା କଥା।
ହ ସେଟା ବା ଛାଦ
ଶାଢ଼ୀରେ ଲେଖାମେ କରମେ
ଆ ଭଲ ଲାଗିଲାନ ଆଉ ସେଠି ଖାଇବା ପିଇବା ହେଲାନି ତାପରେ ସେ କମ୍ପାନୀ ଟା ବି ବନ୍ଦ ହେଇଯିବ ଆଉ କିଛି ଦିନ
ହୁଁ।
ହୁଁ ଆଉ ଲାଫ କଣ ସେଠି ରହିକି। ସେଥିପାଇଁ ଛାଡିଦେଲି ଆଉ ଛାଡିଦେଲି ଘରେ ବି ଚିଡିଲେ ଘର କେ ପାଖେ ଘରେ କହଲେ ପାଖରେ ରହିଯିବୁ ଲାଇସେନ୍ସ ଟା କରିଦେ ଗାଡି ଲାଇସେନ୍ସ ଟା। ଆଉ ମୁ ଆପ୍ଲ କରିଥିଲି ଆସିନଥିଲା ଆସିବ ଆଉ କିଛି ଦିନ ପଳେଇ ଆସିବ। ତାପରେ ଏଇ ପାଖେରେ ରହିଯିବା ଆଉ।
ହୁଁ।
ହଁ ଜଲ୍ଲି ଗାଡି ଧରି ଯିବା ସେ ହୁଁ
ମୁଁ କହିଲି ପାଖରେ ନାମ ନଗର
ହୁଁ ହୁଁ। ଆ କଣ କରିବା ଦୂରକୁ ଗଲେ ଆଁ
ହୁଁ। ହଉ ବନ୍ଧ ଆଡ଼େ ଯିବା। ହଁ ହଁ ଆଜି ସାଉଣ୍ଡ ପ୍ରବଳ।
ହୁଁ।
ହୁଁ ହୁଁ।
ଭଲ ଲାଗୁ
ଉଁ?
ମୁଁ କହିଲି ଭଲ ଲାଗୁଛି କାକୁଡ଼ି ଟା।
ହୁଁ ଚୋରିକି କରିକି ଖାଇବା ଗୋଟା ଭଲ ଲାଗେ।
ହୁଁ।
ହଁଁ।
ଆଉ ଗୋଟେ ମାଗଣା ଖାଇବା ଭଲ ଲାଗେ।
ମାଗଣା ଖାଇବା ଭଲ ଲାଗେ କାଠୁ ମାଗିକି ଖାଇବା ଭଲ ଲାଗେ।
ହୁଁ।
ହୁଁ।
ଭଲ ଲାଗିବ
ହଁ ସେଆ କିନ୍ତୁ କିଣି ଖାଇଲେ ଭଲ ଲାଗିବ ନା? ନିଜେ ଆଣିଥିଲେ ଭଲ ଲାଗିବନି ଜମା ଜମା ଭଲ ଲାଗିବ ନାହିଁ।
ହୁଁ। ତାଳ ତ ଗଲା।
ଏ ତାଳ ତ କେତେ ତାଳ ରହିଗଲା ଏ ବର୍ଷ
ହୁଁ ଆ ପିଲନା ଖାଇବା ପାଇଁମ ତେ ବହୁତ ମୋ ଗୁଡ଼ୁ
ହୁଁ ଭଲ କଥା।
ହୁଁ।
ହୁଁ।
ଆଉ
ଏଇଆଉ
ଆଉ ତମେ ଯେଉ କୁକୁରଟା ରଖିଥିଲ ଘରେ କଣ ହେଲା?
ହଁ ପଛ ଆଉଛିଆ
ହୁଁ।
ଦେ ପଛରେ ପଛରେ ଆଉଛି ତା ମୁହଁରେ କିଏ ଗୋଟେ କଳା ବୋଳି ଦେଇଛି।
ହୁଁ।
ହୁଁ।
ବେଶି ପୁରା ରଖିଦେଲେ ବୋଧେ।
ନାଁ।
ହୁଁ ଖାଲି ଆଡ଼େ ସିଆଡ଼େ ଯାଇ ପଶି
ହଁ ଟିକେ ନୁଙ୍ଗୁରା ଗୁଣ ଅଛି
ହୁଁ ହୁଁ।
ମେଲ୍ ଟା ନା। ସିମ ନୁହେଁ ନା ସେଠିଁ ଲୁଙ୍ଗୁରା କିଣ ଅଛି ଆଉ।
ହେଇ ଆମ ଗାଁ ପିଲା ଆଇଲେ।
ହାଲୋ।
ହୁଁ।
କୁଆଡେ଼ ଯାଉଛ କୁଆଡେ ରାଜେନ୍ଦ୍ରପୁର ରାଜେନ୍ଦ୍ରପୁର ସାନ ପାଇଁ ଆରେ ମଣିଆ ଆବେ ଟାଇମ ହେଇଯିବ ପା ଟାଇମ। ଓହୋ।
ନେ ଗୋଟେ ମିନିଟ୍।
ହାଲୋ ଆ ଦିଲୁ ହାଲୋ। ଚାଲ ଆଗକୁ ଚାଲ। ହାଲୋ।
ହଁ।
ଆଉ କଣ କରୁଚୁ?
ଏଇଆ ଆଉ
ଆ ର ରହ ରହ ଓଲାଇ ଦିଏ ଓଲେଇ ଦିଏ ଗାଡିରୁ ଓଲେଇଦିଏ। ହାଲୋ।
ହଁ।
ହଁ ଛେଳି ଫେଳି ଦିଟା ରଖିଲେ ହୁଅନ୍ତାନି।
ଆ ନାଇଁ ଛେଳି ରଖିବ କିଏ?
ନାଇ ବେ ଯାଉଛି ଭାରି ନେଇକି ତାକୁ ଏଇଠି ରଖିଦିଅନ୍ତି। ଡ଼ଲି ଡେଲି ଆମେ ନଈକି ଯାଉଥିଲୁ ସକାଳୁ ପାଞ୍ଚଟା ବେଳୁ। ଆଉ ଆମେ ଯାଉନୁ ଡଗିଟାତ ଉଠୁନି ଆଉ
ହଁ ସିଏ
ଉଠିଲେ ସିନା କଣ ହେବ ଅଳସୁଆ ହେଇଗଲାଣି।
ଉଠୁଛି ଯଦି କାମ ସିଏ ଆଉ କଣ କରିବା କାକୁଡି ତୋଳା ରହିଯାଉଛି।
ହାଁ।
ହୁଁ ତାପ ତା ପର ଦିନ ଉଠିକି ଟିକେ ଜିମ୍ ପଳଉଛି ସଇଲା।
ହଁ ଜିମରେ ଫାଷ୍ଟ ତ ଫାଷ୍ଟ କାକୁଡ଼ି ତୋଳାରେ ଗଲା ତାପରେ ଜିମ।
ସେକେଣ୍ଡ ଦିନ ତାପରେ ରବିବାର ଛୁଟି ପୁରା ସୁଆ ହବ। ହୁଁ ରେଷ୍ଟ୍
ତୁ ଏବେ ଭାବଛୁ କୁଆଡ଼େ ଯିବୁ ବୋଲି? ହାଲୋ।
ହଁ।
ହାଲୋ। ହାଲୋ କୁଆଡ଼େ ଯିବୁ ବୋଲି ଭାବଛୁ ତ ସେ ଜବଟା ଛାଡ଼ିଦେଲି।
ହଁଁ ଦେଖିବା ଏଇ ଚଣ୍ଡିଖୋଲରେ ଜବ କରିବା କଣ ବୁଝିକି ଆଉ
ଚଣ୍ଡିଖୋଲରେ କଣ କରିବୁ?
ଚଣ୍ଡିଖୋଲରେ ରହିଆ। ଯୋଉ ହୁଁ।
ଦେଖେ ଚଣ୍ଡିଖୋଲରେ ଦେଖିକି ରହିଯା।
ଚଣ୍ଡିଖୋଲରେ ରହିଯା ସାଲେରୀ
ହୁଁ।
ପାଖରେ ରହିଛୁ ଆ ଡେଲି ପଳେଇଆ ମାନେ ଖାଇବାକୁ ଖାଲି ଆସିକି ରହିନି କିନ୍ତୁ ସେଠି ଆଉ।
ଓ ହୋ।
ହୁଁ।
ଆ ରହିବାକୁ ସେମିତି ଏସେନେଲ୍ କର।
ହୁଁ ସେ ରୁମ୍ ଦବ ରହିବାକୁ?
ଆଗେ ରେ ପିଜୁଳି ହେଇଚି ଆଇ ଆଇ ଖାଇବା ଆଇ।
ଉଁ ହୁଁ।
ଆଗରୁ ଗୋଟେ ଗଛ ଅଛି ସେ ଜେ ଜାଣିନୁ ମନେ ନାହିଁ ସେ ଗଛ କଥା।
ହୁଁ ହୁଁ।
ଆ ସେ ଗଛଟା କତିକି ଚାଲେ ପିଜୁଳି ଖାଇବା।
ହୁଁ ହୁଁ।
ଏ ଭୁ ତାଳସଇଲା। ତାଳ ପରେ ଏବେ ଜାମୁ କୋଳି ନା?
ହୁଁ।
ଏଇ ଜାମୁ କୋଳି ଚାଲିଛି ତ ମେ ହୁଁ। ଖାଇବା ଜାମୁକୋଳି ଆଉ ଜାମୁକୋଳି କାଇଁ ସୁବୁଆଡେ ମୁଁ ଛୋଟ ଛୋଟ ଦେଖିନି।
ହୁଁ।
ବଡ଼ ବଡ଼ ଦେଖିଛି କିନ୍ତୁ ଫାଣ୍ଡି ପାଖେରେ।
ଏ ଉ ଫାଣ୍ଡିଆଡେ ହଁ ହବନି ହେ ଏ ହେଇସାରିବଣୀ ବୋଧେ।
ହୁଁ ଫାଣ୍ଡି ପାଖେରେ ହେଇଛି ପୁରା ବଡ଼ ବଡ଼ ବୁଝିଲୁ ପୁରା ମିଠା ବି ଲାଗୁଛି। ମୁଁ କୋଚିଂଙ୍ଗ ଯାଇଥିଲିନି ସେ ପଟେ ଆସିକି ଖାଇନି।
ହୁଁ ଆଉ ତାଲ୍ ଯିବା ଆଉ।
ଉଁ।
ତାଲ୍ ଯିବା ନଲେ ଆଉ।
ଯିବା ପାଇଁ ଟାଇମ୍ ହଉ ଟାଇମ୍ ହେଲେ ଯିବା।
ଏଇ କା ଗୋଟେ ହଁ।
ଟାଇମ୍ ହଉ ଦେଖିଆ ଟାଇମ୍ ହେଲେ ଯିବା ଆଉ। ହୁଁ ହଁ। ଆଉ କଣ କହୁଛୁ କ।
ଆ ପରେ କଥା ହବା ଆଉ।
ପରେ କଥା ହେବା କଣ ଆଉ ଟିକେ ହ୍ୟାଲୋ।
ହଉ।
ହଉ କ ଏବେ ଗୋଟେ ବାହାଘର ଗାଡି ଗୋଟେ ଗଲା।
ବାହାଘର ଗାଡି ଗଲା ଛିଏ
ବାହାଘର ସିଜିନ୍ ତ ଗଲାଣି ଏବେ କଣ ପୁଣି ବାହାଘର।
ନାଁ ଆଜି ଅଛି ନା କଣ ପା?
ଆ ଗନ୍ଧଉଚି କଣଟେ ୟୁଜୁରେ।
କଣ ପଡିଥିବ।
କଁ?
କଣ ଗାଈ ଫାଇ ଫୋପାଡି ଥିବେ।
ଓହୋ। ହୁଁ ହଁ ଆଉ କଣ କହୁଛୁ?
ଏୟା ଆଉ।
ଉଁ ହୁଁ ଆଇଁଷା ଫାଇଁଷ ତ ତୁ ଆଉ ଖାଉନୁ ନା?
ଉଁ ନାଁ।
କଣ କହୁଛନ୍ତି ସାରେ କଁ?
ପିଓର୍ ଭେଜ୍।
ଉଁ।
ଆଇଁଷ ଖାଇବାର ନାଇଁ।
ଶଳା ଅଧାରେ ମୁଁ ଅଛି ଆଉ।
ମୁଁ ତ ଅଧାରେ ଅଛି ଆଉ।
ହୁଁ।
ଉଁ ମଝିରେ। ଡୁବକି ଲଗଉଚି।
ନା ଏସବୁ ଖାଇଲା ବେଳକୁ ଭଲ ନୁ।
ହଁ।
ହୁଁ। କଣ ଗୋଟେ କାହାକୁ ମାରିକି ଖାଇବ।
ହୁଁ। ଭଲ କଥା ନୁହୁ ନା।
ହୁଁ।
ତାକୁ ବି କଷ୍ ତାକୁ ବି କଷ୍ଟ ହଉଚି ମାରିକି ଖାଇଲା ବେଳକୁ।
ହଁ।
ହଁ ସେଇଆ। ଆମକୁ କି କିଏ ଯଦି ଆମ ହାତ ଫାତ କାଟିବ ଆମକୁ କାଟିବ ନା।
ହୁଁ।
ଉଁ ସେଇଥିପାଇଁ ଆଉ। ସେଇ ଚିନ୍ତା ରୁ ଖିଆ ହଉନି ଆଉ।
କହିନି ଆଉ ଷୋଳ ପଳ ଷୋଳପାଲାରେ କଣ କଣ ହୁଏ? ଷୋଳପାଲାଟା କଣ ପାଇଁ ପାଳନ କରାଯା ଷୋଳପାଲା?
ଷୋଳ ପାଲାଟା ଷୋହଳ ବର୍ଷ ହେଇଗଲା ସେଥିପାଇଁ।
ଷୋହଳ ବର୍ଷ ହେଲା କଣ ପୂଜା ଫୁଜା ହୁଏ ତା ଦେହରେ?
ଉଁ ଆ ଷୋଳ ପାଲାରେ ପାଲା ହବ ଆଉ। ପାଲା ହଉ ଭୋଜି କରିକି ହଁ ଭୋଜି ହବ।
ସତ୍ୟନାରାୟଣ ପୂଜା ହବ ଭୋଜି ହବ ଶିରିଣୀ ହବ। ଆଉ କଣ?
ଶିରିଣି ହବ। ଯଦି କାହାର କେକ୍ କଟା ହବ କଟା ହବ।
ହଁ ହେଇ ଦେଖ ଏ ଦେଖ୍ ପିଜୁଳି ଦେଖ୍।
ହୁଁ ହୁଁ। ହେଇଚି ପାଚିଲ ଭଳିଆ କାଇଁ ଦେଖା ଯାଉନି।
ପାଚିଚି ବେ ଯାହେଲେ ବି ପାଚିଥିବ ନା।
ଆସ କି ଦେଖା ଯାଉଚି ପାଚିଲା ଭଳିଆ ତାକୁ ପୁଣି ଏଇନା ଚଢିକି ଚଢ଼ିକିି ଇଏ କଲା ବେଳକୁ ବହୁତ ଇଏ। ନା?
ତଳ ପୁରା ବଣ ହେଇକି ଅଛି।
ତଳେ ପୁରା ବଣ
ହଁ ତଳେ ବଣ କିନ୍ତୁ ପାଚିଚି। କିନ୍ତୁ ପାଚିଚି ଭଲକି ଦେଖ୍ ଏଇ ଉପର ପଟେ।
ଯିବା ଦେଖିବା ଆଉ।
ସେ ଆଗରେ ଗୋଟେ ପିଜୁଳି ଗଛ ହେଠିକି ଯିବା ଦେଖିବା।
ସେଦିନ ଯେଉଁଦିନ ଯୋଉଠି ଖାଇଥିଲେ।
ହୁଁ।
ସେଦିନ ଯୋଉଠି ଖାଇଥିଲେ।
ଚାଲ ଦେଖିବା।
ହଉ। ହଉ ମୁଁ ରଖୁଚି ନହେଲେ ଆଁ।
ହଉ।
ହଉ।